ଶୁଭୁଚି
ଆଜ୍ଞା ଭାଇ ନମସ୍କାର।
ନମସ୍କାର ଭଲ ଅଛ
ଆଜ୍ଞା ଭାଇ ଚାଲିଛି ସେମିତି ଆଉ ଆପଣ କେମିତି ଅଛନ୍ତି କୁହନ୍ତୁ
ହଁ ଠିକ ଠାକ ସବୁ ଆଉ।
କୋଉଠି ଏଇନା ଭାଇ?
ମୁଁ ଏବେ ତ ଭୁବନେଶ୍ଵରର-ର-ଅ-ଅ-ଅ ରୁ-ଉ ଅଛି। ଆଜି ପହଞ୍ଚିଲି ଜଷ୍ଟ ଭୁବନେଶ୍ୱରରେ ଆଉ।
ଆଛା, ଭୁବନେଶ୍ୱରରେ ରହୁଛନ୍ତି କି ନା କାମରେ?
ଉଁ ଉଁ।
ଭୁବନେଶ୍ଵରରେ ରହୁଛନ୍ତି? ନା କାମରେ ଭୁବନେଶ୍ୱର ଯାଇଛନ୍ତି?
ନା ମୁଁ ତ ଭୁବନେଶ୍ୱରରେ ର-ରହୁଛି। ମୁଁ ପଳେଇଥିଲି ଟିକେ ଆମର ର-ଅ ଟୁର ଥିଲା। ଗୋଟେ ଟ୍ରେନିଂ ଥିଲା ମାନେ-ଏ ସାତ ଆଠ ଦି ହେଲାଣି। ଅଁ ସେଇ ଇଏ ରେ ଟ୍ରେନିଂ ପଳେଇଥିଲି ଆଉ।
ଓହୋ! ମାନେ ଆପଣଙ୍କ ଘର ଭୁବନେଶ୍ଵର।
ହଁ ହଁ ହଁ।
ଭୁବନେଶ୍ୱରରେ ଘର ଆଉ କଣ? କାମ ଦାମ ସ ଭାଇ ଚାଲଛି ଠିକ୍ ଠାକେ।
ଚାଲିଛି ସେମିତି ଆଉ।
ଓହୋ! ଭାଇ ଆପଣ କଣ ଏଇ ଯୋଉଁ ରାତିରେ ଫ୍ରି ରହୁଛନ୍ତି। ଦିନରେ ରହୁନାହାଁନ୍ତି ବୋଧେ ଫ୍ରି।
ନା ଦିନେରେ ତ ଅଫିସ ରୁ ହଁ ବାହାରିଲା ଅଳକୁ ଇଏ ହେଇଯାଉଛି ଆଉ।
ହଁ-ଅ-ଅଁ। ଅଫିସ କାମ ଗୁଡା ଥିବ ନା ଦିନରେ। ହୁଁ, ଦିନର ଅଫିସ କାମ ହବନା। ଆଉ ଇଏ କାମ ପାଇଁ ଅଫିସ ଯାଉ କଣ ଏ ସେ ଇଏ ଦେଇହବ ଟାଇମ୍ ଦେଇହବ ଆକୁ ନାଇଁ କି?
ହୁଁ, ଏଇ ସନ୍ଧ୍ୟା ହେଲେ ଟିକେ ସ ସାଢେ ସାତ ଆଠ ନ ବାଜିଲେ, ମଣିଷ ଫ୍ରି ହେଇପାରୁନି ଆଉ।
ହଁ। ହଁ, ଆମର ଯୋଉ ଗୋଟେ ସାନ ଭଉଣୀ ଯୋଉ ନିଏ, ଆମର ସିଏ କହିଲା କି ସେ ଭାଇ ଭାଇ ଭାଇଙ୍କ ସହିତ କଥା ହବ। ଆଉ ମୁଁ କହିଲି ହଉ ଦେଖିଆ। ସିଏ କହିଲା ସାଙ୍ଗ ମାନେ ଆମର ଏଟା ଏପଟେ ଟମକା ଦେଉରୁଗଣ।
ଟମକା କଉ ଗାଁ?
ଦେଉଳଗଣ ପା
ଓ ଦେଉଳଗଣ।
ଆଜ୍ଞା।
ଉଁ ହୁଁ ହୁଁ। ମୁଁ ସେ ଏରିଆ ଟୋଟାଲ ଘାଣ୍ଟିକି। ମାନେ ତମେ କହିବଅଦି ତମ ଗାଁ ସାହି ଇଏ ଯୋଉଁ ଗାଁ ମାନେ ଯୋଉ କଣ କହନ୍ତି? ସାହି ପଡିଶା ସବୁ ମତେ ଜଣା ସେପଟରେ।
କିମିତି?
କା ମୋ ଶଶୁର ଘର ସେଇପଟରେ ନା।
କଉ ପଟ୍ରେ?
ଏଁ ଓସ୍ତବଳ!
ଆ ସେଇଆ ହେଇଥିବ। ସେଥିପାଇଁ ସେ ଆମ ଝିଅ କହିଲା ସେଇଥିପାଇଁ ମୋ ସାଙ୍ଗ ତାଙ୍କ ହଜବେଣ୍ଡେ ସିଏ, ତାଙ୍କ ନାଁ ସେଇଆ। କଥା ହବ ତାଙ୍କ ସହିତ ଭାଇ।
ଉଁ ହୁଁ ହୁ।
କହିଲି ହଉ କଥା ହବା। ଗ୍ରୁପ ରେ ଆପଣ ନାଁଟା କହିଲା। କହିଲେ ସେ ଯୋଉ ସାବ୍ଲିନ ଦାସ ଯେ ଭାଇ ଅଛନ୍ତି। ସେଇ ମୁଁ କହିଲି, ଆଛା ଆଛା। ଓତ୍ପଳ ତାଙ୍କ ଶଶୁର ଘର ଘର ଆଉ କଣ?
ଅଁ-ଅ ଓସ୍ତୋପ
ଓସ୍ତୋପାଲ୍ ରେ ଆମେ ପଢୁଥୁଲୁ ପଢୁଥୁଲୁ। ନିପାଣିଆ
ହଁ।
ଅସ୍ତ ବାରିଲେ ଆମେ ସବୁ ପଢିଛୁ ହାଇ ସ୍କୁଲ।
ହଁ।
ସେ ସ୍କୁଲ ନା ନା କନ୍ତ ନିଛେ ନ ପୁର ପଡେ। ମିଟି ଗଲାଣି ପୁରା ତ ଆଗରୁ।
କଣ୍ଟା କଣ୍ଟାହଁ ହଁ। ତମର ସେଠି ସେଣ୍ଟର ନା ସେ ସ୍କୁଲ ମୁ ଦେଖି ଯୋଉ ସ୍କୁଲ ଟା ମାନେ ସେଣ୍ଟର ହୁଏ ମାଟ୍ରିକରେ ଇଏ ପାଇଁ ମାନେ ସେ ଓସ୍ତପାଳ ଯାହା ନାଁ ଯିଏ ଶୁଣିଦେଲା ମାନେ ଉ ଥରୁଥିଲା।
ହଁ ବା।
ମାନେ ନା ମୋ ମନ ଅଛି ଉ ମୋ ବଡ଼ପା ପୁଅର ଯେତେବେଳେ ସେଣ୍ଟର ପହିଲା ସେଠି ମୁଁ ଗଲି ଇ ପାସ୍ କରିପାରିବନି ସେ ଓସ୍ତ ପାଳ ମାନେ ମୁଁ କହୁଛି କୋଉ ଇୟର ଦ ହଜାର ତିନି। ଚା ନା ସରି ଚାର ଦୁଇ ହଜାର ଚାରି ମସିହା।
ଦୁଇ ହଜାର ଚାରି ମସିହା ଭାଇ ସେତେବେଳେ ପୁରା ଷ୍ଟ୍ରିଟ ଭାଇ।
ହଁ ବା ପୁରା ଷ୍ଟ୍ରେଟ୍। ସେତେବେଳେ ସିଏ ପାଇଲା ସେକେଣ୍ଡ ଡିଭିଜନ ମୁଁ କହିଲି ତ ବହୁତ ବଡ ଆ ଇଁ ଇଏ ପାସ କରିଛୁ।
ସେତେବେଳେ ସେକେଣ୍ଡ ଡିଭିଜନ ବହୁତ ଆମେ ଦୁଇ ହଜାର ନଅ ଦଶ ଆଠ ବେଳକୁ ତ ଷ୍ଟ୍ରି ସ୍ ପୁରା ବଢିଆ ଷ୍ଟ୍ରିଟ୍ ଥିଲା ବହୁତ ଖତରନାକ ଷ୍ଟ୍ରିଟ୍ ଥିଲା।
ଉଁ।
ଆଉ ଏବେ ଆଉ ଏବେ ଆଉ ନାହିଁ ଭାଇ ସେ ସ୍କୁଲ ନାଁ ଗନ୍ଧ ପୁରା କୁଆଡେ ଉଡିଗଲାଣି।
ଉଁ।
ସେ ସ୍କୁଲ୍ ର ରେପୁଟେଡ୍ ସ୍କୁଲ ସେତେବେଳେ ଯାଇଥିଲା।
ହଁ ପରା।
ଟିଚର ମାନେ ବି ସେଇଭଳିଆ ଥିଲେ ନା। ଏବେ ଆଉ ଗମେଣ୍ଟେ ସ୍କୁଲ ଆଉ ନାହିଁ ନା ଗନ୍ଧ କୋଉଥିର।
ହୁଁ ନାଇ ଏବେ ସେ ପୁରୁଣା ସାର୍ ଆଉ କେହି ନାହାନ୍ତି।
ପୁରୁଣା ସାର୍ ଆଉ କେହି ନାହାନ୍ତି ଭାଇ।
ହୁଁ।
କେହି ନାହାନ୍ତି ପିଲା ବି ଏତେ ହୋଉନାହାନ୍ତି ବୋଧେ। ଏବେ କଣ କହିଲେ ଆମେ ମାଇନର୍ ସ୍କୁଲ୍ ୟୁ ପି ସ୍କୁଲ୍ ପଢ଼ିକି ଯାଇ ଥିଲୁ କହିଲା ଭଳିଆ ଆଁ ଆଁ ଆଜିବେଷ୍ଟେ ଘରେ।
ହୁଁ।
ସେତେବେଳେ ଦୁଇସ ଅଢ଼େଇସ ଛୁଆ ପ୍ରଥମ ରୁ ସପ୍ତମ। ଆଉ ଏବେ ଦେଖିଲା ଆଳକୁ ପିଲା ହେବେନେଇ ତିରିଶ ଚାଳିଶ ଟା। ଆଉ ଦେଖିଲା ବେଳକୁ ଦି ମହଲା ତିନି ମହଲା କୋଠା ସବୁ ହେଇଯାଇଛି।
ହୁଁ।
ମାନେ ଘର ପୁରା ଯେ ଯେତେବେଳେ ନଥିଲା ସେତେବେଳେ ଇଏ ହୋଉଥିଲା ଏବେ ଘର ଥାଇକି ବି ପିଲା ହୋଉନାହାନ୍ତି ଯେ ଗୋଟିଏ କ୍ଲାସ୍ ରେ ଦି ତି ତିନିଟା କ୍ଲାସ୍ ପିଲାଙ୍କୁ ବସେଇକି ପଢ଼େଇ ଦୋଉଛନ୍ତି ମାଷ୍ଟର ମାନେ।
ହଁ।
ସେତେବେଳେ ଛଅ ସାତ ଆଠେ ଥିଲେ ଟିଚର ଏବେ ଦି ତିନି ଜଣ ହେଲା ବେଳକୁ ବହୁତ୍ ଆଉ ପିଲା ତ ତିରିଶ ଚାଳିଶ ତା ଟିଚର ଏତେ ଦେଇକି କଣ କରିବ ଗମେଣ୍ଟେ।
ହୁଁ ହୁଁ।
ତା ପରେ ଗମେଣ୍ଟେ ସ୍କୁଲର ଆଗ ଭଳିଆ ପାଠ ପଢ଼ା କଣ ଆଉ ଅଛି ଏବେ।
ହଁ ଆଗ ଏବେ ତ ଛୁଟିରେ ମାନେ ତମର ଚାରି ତିନି ମାସେ ପାଠ ପଢ଼ା ଆଠ ମାସେ ଛୁଟି।
ସେତେବେଳେ ପ୍ରାଇଭେଟ୍ ସ୍କୁଲ୍ କଣ ଲୋକ ଜାଣିନଥିଲେ ନା।
ହୁଁ।
ସ୍କୁଲ ମାନେ ଗମେଣ୍ଟେ ସ୍କୁଲ, ସବୁ ସ୍କୁଲ୍ ସମସ୍ତେ ଗମେଣ୍ଟେରେ ପ୍ରାଇଭେଟ୍ ମାନେ ସ୍କୁଲ୍ ର ନା ଗନ୍ଧ ନଥିଲା, ପ୍ରାଇଭେଟ୍ ଜିନିଷ ଯଦି ହଉଥିଲା ସେଟା କଲେଜ୍ ଯାଇକି ହାଇସ୍ ସ୍କୁଲ୍ ପରେ କଲେଜ ଗଲେ କି ପ୍ରାଇଭେଟ୍ କଲେଜ୍ କଣ ଭଲ କଲେଜ୍ ଦେଖାହେବ ଏବେ ତ ସବୁ ମାନେ ଏବେ ଗାଁ ପାଖ ପାଖେରେ ସବୁ ହେଇଗଲାଣି ଇଏ ପ୍ରାଇଭେଟ୍ ଇଏ ସ୍କୁଲ୍ ରେ ସବୁ ଛୁଆ ସିଆଡେ ଯାଉଛନ୍ତି, ଆଉ ଗମେଣ୍ଟେ ସ୍କୁଲ୍ କିଏ ଆସୁଛି।
ହୁଁ।
ପାଠ ପଢ଼ା ବି ଆଉ ଏତେ ନାହିଁ ସ୍କୁଲରେ କାହିଁକି ତା ଛୁଆକୁ ଦବ ନାଲେ ଲେଖେଇବ କହୁନାହାନ୍ତି ଗମେଣ୍ଟେ ସ୍କୁଲ ରେ।
ହୁଁ ସବୁ ତ ପ୍ରାଇଭେଟ୍ ଯୁଗ ହେଇଗଲା ଆଉ। ଖାଲି ଚାକିରୀ କରିବାକୁ କିଏ ପ୍ରାଇଭେଟ୍ ଇଚ୍ଛା କରୁନାହାନ୍ତି ନହେଲେ ଆଉ ସବୁ
ଆଉ ସବୁ ପ୍ରାଇଭେଟ୍ ଆ ଗମେଣ୍ଟେ ସ୍କୁଲ୍ ର କିଛି ନାହିଁ ଆଉ ନା ଟିଚର ଭଲ ଅଛନ୍ତି ନା କଣ କିଛି ନାହିଁ। ସମସ୍ତେ ଚାହୁଁଛନ୍ତି ପଇସା କିଛି ଖର୍ଚ୍ଚ ହୋଉ ପଛେ ଆଉ ଛଆଙ୍କୁ ଭଲ ଇଏ ରେ ଟିକେ ପଢ଼େ ନା କଣ?
ହୁଁ।
ସମସ୍ତଙ୍କର ଆଶା ଛୁଆ କେମିତି ଭଲ ମଣିଷ ହଉ ଭଲ ଇଏ କରୁ ଭଲ ପଇସା ବରଂ ଖର୍ଚ୍ଚ ଆଉ ସବୁ
ହଁ। ହଁ।
ଆଗୁରୁ ହଁ ଏ ଆ ଆ ହଁ ସେ ଛୁଆ ତ ମାନେ ଏଇ ଯୋଉ ଏୟିନା, ଖାଇବା ଦିଆ ହଉଛି ଅଣ୍ଡା, ଭାତ
ଏ ସେଇଥିପାଇଁ ଛୁଆ ଯାଉଛନ୍ତି, ଯୋଉ ଦି ଦି ଚାରିଟା ଯାଉଛନ୍ତି ସେଇଥିପାଇଁ ଯାଉଛନ୍ତି।
କେବଳ ସେ କେତେଟା ଇଏ ଯୋଉ ଅଣ୍ଡା, ଭାତ ଯୋଗୁଁ, କେତେ ଜଣ ଯାଉଛନ୍ତି ନହେଲେ ଏ ନାଇଁ
ଆମ ସ୍କୁଲ ବା ମୁଁ ପା କହୁଛି ସେ ଭାଇ ଆମ ବେଳକୁ ଦୁଇ ହଜାର ଯୋଉ ମାଇନଷ ସ୍କୁ ଦୁଇ ହଜାର ପାଞ୍ଚ ଛଅ ସାତ ସେଇ ବେଳକୁ ଦୁଇଶଛଅ, ଅଢେଇଶହ ପିଲା ହୁଅନ୍ତି ଆମ ଗାଁ ଆସ ଆମ ଗାଁ ପିଲା, ସେ ପାଖ ଆଖ ଆମ ପଞ୍ଚାୟତରେ ସାରା ପିଲା ଆସନ୍ତି। ତୁ ଏବେ ତମେ ଯାଅ ମୁଁ ଦିନ ପଶିବନି ସମୟ ଦଶ ବାରଟା ଛୁଆ ଗୋଟିଏ ଗ୍ଲାସ ର ଗୋଟେ
ହୁଁ।
ଆମ ବେଳକୁ ସାତ, ଆଠ ଟିଚର ଥିଲେ, ଏବେ ସମସ୍ତେ ଏଇ ତିନି ଜଣ ଟିଚର, ଦି ଜଣନା ତିନି ଜଣ
ହୁଁ।
ଆଉ କଣ ଆଉ ପାଠ ପଢାଉଛି, ମୁଁ ସ୍କୁଲକୁ ପଶି ଗଲା ବେଳକୁ ଦେଖିଲା ବଳକୁ ସେ ଜଣେ ତାର, ସେ ଅଫିସ ଭିତରେ ବସିକି ତାର ଅଫିସଆଲି କାଗଜ ପତ୍ର କାମ କଣ କରୁଛି, ଆଉ ଜଣେ ଟିଚର ତାର ବାହାରେ ବସିଛି କଣ ପାଠ ଫାଠ କରୁଛି, ଛୁଆ ତାଙ୍କର ଡେଉଛନ୍ତି ଭିତରେ ଆଉ କଣ ପାଠରେ ପଢା ହଉଛି, କିଛି ନାହିଁ ଆଉ। ଆଗ ଜିନିଷ ଗଲା ସବୁ।
ହଁ ପରା।
ପିଲାମାନେ ପାଠ ପଢୁଛନ୍ତି ବୋଧେ।
କଣ କହିଲେ?
ମୁଁ କହିଲି ପିଲାମାନେ ପାଠ ପଢୁଛନ୍ତି ବୋଧେ।
ଏଇ ଝିଅ ପାଠ ପଢ଼ୁଛି ତ ମୋ ପାଖରେ।
ହଁ। ପଚାରୁଛନ୍ତି ଆଉ, ଏଇଟା ବାବା ଏଇଟା ବାବା। ପାଠ ପଢ଼ାନ୍ତୁ ଏ-ଏ।
ହଉଛି।
ଆଉ ହ ଯଉ ଭାଇ ମୁଁ କହିଲି ଆ ପଣଙ୍କ ଗାଁଟା ବୋଧେ ଏଆଡ଼େ କୁଆଡ଼େ ଭୁବନେଶ୍ୱର ରେ ବୋଧେ ରହୁଛନ୍ତି ନା କଣ?
ନାଇଁ ଭୁବନେଶ୍ୱରରେ ମୁଁ ଘର ଫର ମୁଁ କରିଗଲିଣି ମାନେ ଦୁଇ ହଜାରେ ଏ ପନ୍ଦର, ସୋ, ସତର, ଅଠର ବେଳୁ କରିଦେଇଥିଲି।
ଭୁବନେଶ୍ଵରରେ ଘର ଗୁମ୍ ନିଜେ ଘର କରିସାରିଲେଣିି?
କିନ୍ତୁ ଯା ଚଣ୍ଡିଖୋଲ ମୋର ହୋଉଛି ପ୍ରପର ଘର।
ଚଣ୍ଡିଖୋଲ ହୋଉଛି ପ୍ରପର ଘର?
ହଁ।
ଓହୋ। ହଁ ନା କିନ୍ତୁ ଭୁବନେଶ୍ଵରରେ ଘର ଦ୍ୱାର କରି ସୋହଳ ସତରରୁ ରହିଲେଣି ନାଇଁ କି?
ହୁଁ ଏଠି ଟୋଟାଲ ଏସଷ୍ଟାବ୍ଲିସ ଏଠି ସବୁ।
ଟୋଟାଲି ସେଠି ଏଠି ଏସଷ୍ଟାବ୍ଲିସ ଆଚ୍ଛା ଆଚ୍ଛା, ବାହାଘର
ଉଣେଇଶିରୁ ଉଣେଇଶିରୁ ସା ସାତ ଆଠ ଆଠ ବର୍ଷ ଉଁ।
ଦୁଇ ହଜାର ଉଣେଇଶି ମାନେ କୋଭିଡ୍ ଟାଇମ୍ ରେ ବାହାହେଇ ଯାଇଥିଲେ?
ହୁଁ କୋଭିଡ୍ ପୂର୍ବୁରୁ।
ଆଚ୍ଛା କୋଭିଡ୍ ପୂର୍ବରୁ, କୋଭିଡ୍ ଟା ତ ନଭେମ୍ବର୍ ଡିସେମ୍ବର୍ ଆଇଥିଲା ନାଇଁ କି?
ନା କୋବ୍ କୋଭିଡ୍ ହେଲା ମାର୍ଚ୍ଚ ରେ ନା। ମାର୍ଚ୍ଚ ଏକୋଉଶିରେ ଷ୍ଟାର୍ଟ ହେଲା।
ମାର୍ଚ୍ଚ ଦୁଇ ହଜାର ଏକୋଉଶି ନା ଏଇ ଯୋଉ ଦୁଇ ହଜାର କୋଡିଏ।
ହଁ।
ନା ମ ତାପ୍
ନା ନା। ମାର୍ଚ୍ଚ ଏକୋଉଶ୍ ତାରିଖ ଦୁଇ ହଜାର କୋଡ଼ିଏ ମସିହା। ମୋ ଝିଅ ଜନ୍ମ ହେଇଥିଲା ମୋର ପୁରା ମନ ଅଛି। ଝିଅ ମୋର ଜନ୍ମ ହେଇଥିଲା ମୋର ପୁରା ମେମୋରେବୁଲ ହେଡା ନା।
ଅ ହ ତାନେ ଆମର ତାନେ କୋଭିଡ୍ ନାଇନ୍ ଟିନ୍ ଯୋଉ ହେଇଛି ଉ ଚାଇନାରୁ ଷ୍ଟାର୍ଟ ହେଇଥିଲା ଉଁ ଦୁଇ ହଜାର ଉଣେଇଶିରେ ବୋଧେ ନାଇଁ କି?
ଉଁ ହୁଁ।
ହଁ ସେଇଥିପାଇଁ ନହେଲେ କୋଭିଡ୍ ନାଇନ୍ ଟିନ୍ ଏଣ୍ଟର ହେଇଗଲା ନା। ହୋଉ ଭାଇ ଆପଣ ଝିଅକୁ ପାଠ ପଢାନ୍ତୁ। ପଛରେ କେତେବେଳେ କଥା ହେବା ଆଉ ହେଲା ଆଜ୍ଞା ରହିଲି।